ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଶୁଭୁଛିି ନା?
ହ୍ୟାଲୋ। ହଁ କଣ କରୁଚ? କଣ କରୁଚ?
ଏଇ ଘରେ ଏଇଠେ ଶୋଇଥିଲି ଜଷ୍ଟ ଉଠିଲି ଆଉ ବର୍ଷା ତ ଆମର ଜୋରରେ ଉଠେଇଲାଣି ତମେ କଣ କରୁଚ?
ହଁ ମୁଁ ବି ଶୋଇଚି ଆଉ ଆମେ ବି ବର୍ଷା ଉଠେଇନି ଆଉ ଆମେ ତ ଖରା ଜୋରସୋରେ କରିଚି ବର୍ଷା ଉଠେଇନି ଆମ ଆଡେ।
ଓହୋ ନାଇଁ ମତେ ଲାଗୁଚି ଆମର ତ ଜୋରେ ବର୍ଷା ବି ଉଠେଇଲାଣି ହେଠୁ ତମ ଆଡେ ଧୀରେ ଧୀରେ ବର୍ଷା ଯିବ ଆଉ।
ହଁ ବର୍ଷା ତ କୁଆଡେ ହବ କୁଆଡେ ହବନି ଆଉ। ଆମର ଆଜି ହେଇଥିଲା ମାଛ। ମାଛ ଛ ହେଇଥିଲା ଆଉ ଟିକେ ଆ ଚିଙ୍ଗୁଡ଼ି ଭଜା ହେଇଥିଲା।
ଆଛା।
ମାଛ ଆଉ ଚିଙ୍ଗୁଡି ଭଜା ଆଉ।
ହଁ ବଢିଆ ଆଉ ପୁରା ବଢିଆ ଖାଇବା ତମର ଖାଉଚ ଆଉ। କଣ ଆମର ତ ଆଜି
ବଢିଆ ଖାଇବା କଣ ଯେତେବେଳେ ଯାହା ମିଳିଲା ଖାଇଦେଲୁ ଆଉ।
ହଁ ସେଇଟା ଗୋଟେ କଥା ଆଉ ଆଉ ଆମର
ଆଉ ରାତିକି କଣ ମଟନ ହବ ବୋଲି କୋହୁଥିଲେ ତ ଆଉ। ହଁ ବିରିୟାନୀ ମୋତେ ବିରିୟାନୀ ବୋହୁତ ପସନ୍ଦ। ଜାଣିଚ ନା?
ଓହୋ ବିରିୟାନି ହଁ ବିରିୟାନୀ ତ ପ୍ରାୟେ ଲୋକଙ୍କୁ ଭଲ ଲାଗେ। ବିରିୟାନୀ ତୁମେ ମାନେ କରିକି ଖାଅ ନା ଆଣିକି ଖା
ନାଇଁ ନାଇଁ ନାଇଁ ମୁଁ କରିକି କେବେ ଖାଇନି। ଆଁ ହୋଉଚି କରିକି ଖାଇଲେ କଣ କହିଲ କରି ଖାଇବା ଟେଷ୍ଟ ଅଲଗା କିଣିକି ଆଣିକି ପଇସା ଦେଇକି ଖର୍ଚ୍ଚ କରି ଖାଇବା ଟେଷ୍ଟ ଅଲଗା। ମୁଁ କରିକି କେବେ ଖାଏନି ମୁଁ ସବୁବେଳେ କିଣିକି ଆଣି ଖାଏ।
ଓହୋ ନାଇଁ ମୁଁ ଅ କୋହୁଥିଲେ କି ସିଏ ହୋଉଚି କଣ କହିଲ କିଣିକି ଆଣି ଖାଇବାରେ ତାଙ୍କୁ ଭଲ ଲାଗେନି ତାଙ୍କୁ ବନେଇକି ଖାଇବାକୁ ଭଲ ଲାଗେ।
ପ୍ରାୟ ଲୋକଙ୍କୁ ତ ଘରେ ବନେଇକି ଖାଇବା ଟାକୁ ଭଲ ଲାଗେ। ଆଉ
ଅ ଆଉ କଣ ଆଉ ତମର ମାନେ କଣ କେମିତି ଏବେ ଏବେ ତ ରଜ ଆସୁଛି। ତାପରେ ଆଉ ରଜ ପାଇଁ କଣ
ରଜ ପାଇଁ କିଣାକୁଣି ହଁ କିଣାକୁଣି କିଛି କିଛି କରିଛୁ ଆଉ କିଛି କିଛି ଅଛି ଆଉ।
କିଛି କିଛି
ତମର କଣ କିଣାକୁଣି ସଇଲାଣି କି? ନା ସରିନି।
କଣ ହେଇଥିଲା କହିଲ ମୋ ଯଉ ମୋ ମାମୁଁ ନଥିଲେ କି ତାଙ୍କ ପୁଅ ବାହାଘର ଥିଲା ସିଏ ତ ଦେଇ ଦେଇଥିଲେ ଡ୍ରେସ୍ ମୋତେ ମୋ ଭାଇ ମୋ ଭଉଣୀ କୁ ଆମେ ଯାଇଥିଲୁ ବାହାଘରରେ ତ ଡ୍ରେସ୍ ତାଙ୍କର ଦେଇ ଆଉ କଣ ମୁଁ କହୁଛି ଡ୍ରେସ ଆଣିବି କି ନାଇଁ ମୁଁ ତା ପାଇଁ ତ କିଣି ନଥିଲି ତ ଦେଖ ଯଉ ରଜ ଆସୁ ତିନି ଦିନ ଥିବ ଯଦି ଇଛା ହବ ଡ୍ରେସ ଆଣିବା ପାଇଁ ଆଣିବି ନହେଲେ ନାଇଁ ଆଉ ଆଉ ତମ ଝିଅ ପାଇଁ କୁନି ଝିଅ ପାଇଁ ଡ୍ରେସ ଫ୍ରେସ କିଣିଲଣି ନା ନାଇଁ?
ହଁ ଝିଅ ପାଇଁ ତିନିହଳ ଆଣି ସାଇଲୁଣି ସେ ଫେର୍ ଯିଦି ନଗେଇଛି ବାପା ମୋର ଆଉ ଆଣ ଆଉ ଆଣ ଆଉ ଆଣ ଲେହେଙ୍ଗା ଆଣ ଲେହେଙ୍ଗା ଆଣ।
ଓହୋ ହ ସେ କୁନି ଛୁଆ ଟା ନା ତାକୁ ଟିକେ ଇଚ୍ଛା ହଉଥିବ ଲେହେଙ୍ଗା ଫେହେଙ୍ଗା ପିନ୍ଧିବା ପାଇଁ ଲେହେଙ୍ଗା ଆଣିଲେ କଣ କହିଲ ସେଇ ଥରେ ଅଧେ କେତେବେଳେ କେମିତି
ହଁ ଆମେ ଯାଇଥିଲୁ ଏଥର କେଉଁଝର ଯାଇଥିଲୁ ତା ବାପା ତିନିହଳ ତା ପାଇଁ ଆଣିଥିଲେ ହେଲା ଫେରେ ଏକ ଫେର ତା ଅପା ଆସିଛନ୍ତି ଘରକୁ ସିଏ ଆଣିଛନ୍ତି ହଳେ ସେତିକିରେ ତା ମନ ଶାନ୍ତି ହଉନି ଯେ ସିଏ କହୁଛି ଆହୁରି ମୋ ପାଇଁ ଆଣ
ଓହୋ ହଁ ଛୋଟ ଛୁଆ ନା ଛୋଟ ଛୁଆଙ୍କୁ ଯେତେ ଦେଲେ ବି ତାଙ୍କର ଲୋଭ ସରିବନି ତାଙ୍କୁ ଯେତେ ଦେଲେ ସେମାନେ କହିବେ ନାଇଁ ଆହୁରିଆ ଆହୁରି ଦିଅଟ କୁନି ଛୁଆ ମାନଙ୍କର ଡ୍ରେସ୍ ବି ବହୁତ ଅଧିକ ଅଛି ସୁନ୍ଦର ସୁନ୍ଦର ଯେତେ ଦେଖି ଦେଖିବ ନା ମୋତେ ନା ମୋ ଡ୍ରେସ ଯଦି କିଣିବାକୁ ଇଛା ହଉନି ମତେ ଇଚ୍ଛା ହୁଏ ଏ କୁନି ଛୁଆଙ୍କ ଡ୍ରେସ ଦେଖିଲେ ମତେ ଇଚ୍ଛା ହୁଏନି କୁନି ଛୁଆଙ୍କ ଡ୍ରେସ ଟା କେତେ ସୁନ୍ଦର ହେଇଥାଏ ହେଲେ ମୁଁ ନେଇଯାଆନ୍ତି ଘରକୁ ସେମିତି ଲାଗେ
ହଁ ପରା ଆମେ ଯାଇଥିଲୁ ଯେ କେଉଁଝର ଯାଇଥିଲୁ ଆମେ ଯାଇଥିଲୁ ସେଇଠିକି ଦି ତିନିଟା ମଲକୁୁ ଯାଇଥିଲୁ ହେଲା ଯାଇଥିଲୁ ଯଦି ମାନେ ସେ ଏଠି ଯୋଉ ଡ୍ରେସ ମାନେ ଛୋଟ ଛୋଟ ଯୋଉ ଆମର ଛଅ ମାସ ବର୍ଷେ ଦେଢ ବର୍ଷ ମାନେ ସେ ଡ୍ରେସ ମୁଁ ଦେଖିଲି ମତେ ଇଚ୍ଛା ହେଲା ମୁ ସବୁଯାକ ନେଇଯିବି କି ଆଉ। କିନ୍ତୁ କଣ କରିବି ମୋ ଘର ଛଅ ମାସିଆ ବର୍ଷି ଛୁଆ ନାହାନ୍ତି।
ହଁ ଆଉ ତମର ସେଠି ପାଖରେ କଣ ମାନେ ତମ ତମେ ତ ହଁ ମୁଁ କହିଲି ତମେ କେଉଁଝର ଯାଅ ସବୁବେଳେ ଡ୍ରେସ କିଣିବା ପାଇଁ ମୁଁ କହିଲି ପାଖରେ ତମର ଅଛି ନା ସେମିତି ପାଖରେ ମାର୍କେଟ କଣ ଥିବ।
ନା ପାଖରେ ଅଛି ଏଇଠି ଆମର ଆମେ କେଉଁଝର ଡ୍ରେସ୍ କିଣି ଯାଉନା କେଉଁଝର ଆଚୁଆଲି ଆମର ମାନେ ଯିଏ ଅଛନ୍ତି ସେଠି ଆମର ରିଲେଟିଭ ମାନେ ଅଛନ୍ତି ତ ସେ ଯେତେବେଳେ ଡାକନ୍ତି ଆମେ ମଝିରେ ମଝିରେ ତାଙ୍କ କତିକି ଯାଉ ଗଲେ ସେ ଆମକୁ ଡ୍ରେସ ପତ୍ର ଝିକୁ ଡ୍ରେସ ମତେ ଶାଢୀ ଦିଅନ୍ତି ତ। ଆ ସସେଇଠି ଯାଇକି ସେଇଥିରୁଁ ଯାଇକି ବାଛିକି ଆଣୁ।
ଆଉ ନହେଲେ ତମେ ତମ ପା ପାଖ ମାର୍କେଟରୁୁ ଡ୍ରେସ୍ ଫ୍ରେସ କିଣା କିଣି କର।
ହଁ ଆଣନ୍ତି ନା ଏଇ କୁମାରୀ ପୁନେଇ କିି ତା ଅପାହାରିକା ସବୁ ଯାଇଥିଲେ ଏଇ ପାଖରେ ଆମର ଏଇଠି ଅଛି ଗୋଟେ ମାର୍କେଟ ବୋଲି କଣ ତଥାପି ସେଟା ଗୋଟେ ବଡ ମାର୍କେଟ ଅଛି ସେମାନେ ଯାଇଥିଲେ ତା ଅପାହାରିକା ତା ପାଖରେ ଡ୍ରେସ ଆଣିଥିଲେ ଭଲ ହେଇଥିଲା ସେ ଡ୍ରେସ ଟା ସେଇଠୁ ଆମେ ତ ବହୁତ ସେଇଠୁ ବି ଆମେ ବହୁତ ଥର ଆଣିଛୁ।
ଆଛା ହଁ ଆମ ପାଖରେ ନୁହଁ ଆମଠୁ ସାତ ଛଅ ସାତ ଛଅ କିଲୋମିଟର ହବ ଆମ ଘରଠୁ ଅଛି ଆମର ବି ଏଇଠି ମାର୍କେଟ ଯେ ଏଇଠି ତ ଏଟା ଯାଉ ଟିକେ କଣ କହିଲା ଆମର ପାଖ ନା ତ ଟିକେ କମ ଦାମ ରେ ବି ଆମକୁ ଜିନିଷ ପତ୍ର ସବୁ ମିଳିଯାଏ। ଆଉ ସେଠି ଗୋଟେ ଷ୍ଟେସନାରୀ ଦୋକାନ ଅଛି ନା ସେଠି ତମେ ଯେତିକି ମାନେ ଯାଇକି କିଣିବ ନା ତାର ସେ ଅଧାଟ ବହୁତ ମାନେ ବହୁତ ବହୁତ କାଟେ କେ ଜାଣି ସେ ଏମିତି କୋଉଠୁ ଆଣନ୍ତି ଏତେ ମୁଁ ଭାବୁଥିଲି ମୋ ସାଙ୍ଗ ଛୁଆ କୁହନ୍ତି ଯେ ଆଉ ସେଇଠି ଯ ବେ ଯାଇନଥିଲି ତାପରେ ମୁଁ ଯେତେବେଳେ ଗଲି ଦେଖିଲି ଏତେ କମ ଲୋକ ଦେଉଛି ଆଉ ସେ ତା ମାନେ ସେ ଯେଉଁ ତାର ଯଉ ଲେଡିଜ କନରଟାତା ଭିତରକୁ ତମେ ପଶିପାରିବନି ଏତେ ଜାମ୍ ହେଇଥିବେ ସେ ଏତେ କମ ରେ ଦଉଛି ବୋଲି ହିଁ ଏତେ ଜାମ୍ ହେଉଛି ନା ଆଉ।
ହଁ ସେ କମ ରେଟ ରେ ଦଉଛି ବୋଲି ତା ପାଖରେ ଭିଡ ହଉଛନ୍ତି ନ ହେଲେ ଖାଲିଟା ରେ କାଇଁ ଏତେ ଭିଡ ହେବେ ଅଧିକ ଟଙ୍କା ସେଠି ଲୋକ ବେଶୀ ଯାଆନ୍ତି କି? ଯଉଠି କମ ଟଙ୍କା ସେଠି ବେଶୀ ଲୋକ ଯିବେ। ତାପରେ ଜିନିଷ ଯଦି ଭଲ ହେଇଥିବ ପଇସାର କିଛି ନାହିଁ ଜିନିଷ ଯଦି ଭଲ ହେଇଥିବ ଯେତେ ପଇସା ନଉନା ଯେତେ କମ ପଇସା ନଉ ଜିନିଷ ବାସ ନିଜ ଆଖି ଭଲ ଦୂଷିବା ଦରକାର ତା ସହିତ ପାଞ୍ଚ ଜଣ ଆଖିକୁ ବି ଭଲ ଦୁଷିବା ଦରକାର।
ହଁ ଠିକ କଥା ଆଉ ତ ଟିକେ ଯଦି ଡ୍ରେସ ଫେସ୍ ପିନ୍ଧିବ ଭଲ କପଡା ପିନ୍ଧିବ ଟିକେ ଦେହକୁ ଯେମିତି ମାନେ ଦେଖା ଯାଉଥିଲେ ବି ଭଲ ଟିକେ କପଡା ଯେମିତି ଦେହ ଭଲ ଯେମିତି କଟନ ସେଇଟା କଣ କହିଲ ଦେହକୁ ଭଲ ମାନେ ଯେମିତି ଆ
ହଁ ପୁରା ସ୍ମୁଥ ଲାଗେ ଆଉ।
ହୁଁ ହୁଁ।
ହଁ।
ଆଉ ଆଉ କଣ ଏବେ ତମର ତାନେ ରଜ
ତର କଣ ବର୍ଷା ଜୋରସୋରେ ଉଠେଇଛି ନା କଣ?
ହଁ ପରା ରୁ ଟିକେ ମାନେ ମୁଁ ତ ରୁମ ଭିତରେ ଅଛି ହେଲାଣି ଆରେ ହଁ ମାନେ କଣ ରହିଲ ପୁରା ଜୋରେ କଣ ଉଠେଇଛି କି ଉଁ ମାରୁଛି ଏବେ ଟିକେ ଟିକେ ଗୋଟେ ଗୋଟେ ଠୋପା ପାଣି ଏ ପଡୁଛି ଆଉ ବର୍ଷା ଏବେ ଜୋର ରେ ଷ୍ଟାର୍ଟ ହେଇଚି ତ ଆଉ ହବ ଆଉ। ଟିକେ ଟିକେ ଥଣ୍ଡ
ବସ୍ ହେଲେ ହଁ।
ଉଠେଇଛି ବୋଲି ହଁ।
ବର୍ଷା ହେଲେ ଭଲ ନା ଟିକେ ଥଣ୍ଡା ଲାଗିବ ନାଇଁ। ଆମ ଆଡ଼େ ତ ଖରା ହେଇଛି କାଇଁ କିଛି ହଉନି। ଠେଇନି ଆଁ କିଏ ଜାଣିନା ତମ ଆଡେ ହେଇସାରିଲା ପରେ ଆମ ଆଡେ ଯଦି ହବ।
ହେଇପାରେ କାହିଁକିନା ଦେଖୁନ ଆଜିକାଲି କହୁଛି କହିଲେ ସବୁ କଣ ନାଚୁରାଲ ବର୍ଷା ହଉନି ଏଇ ଯୋଉ ଲଘୁଚାପ ଫଘୁଚାପ ପଡ଼ିଲେ ହିଁ ବର୍ଷା ହଉଛି।
ହଁ ହଁ ହଁ। ଆମ ଆଡ଼େ କାଲି ବି ବର୍ଷା ଜୋରସେ ହେଇଥିଲା। ଆଜି ଉଠିନି ଆଜି କିନ୍ତୁ ଜୋରସେ ଖରା ଦଉଛି।
ହଁ। ଆମର କାଲି ଜାଣିଛ ନା ଏତେବେଳୁ ପୁରା ଜୋରରେ ବର୍ଷା ହଉଥିଲା ମାନେ ପୁରା ଗର୍ଜିକି ପୁରା ବର୍ଷନା ହେଲା ଏତେ ବର୍ଷା ଏତେ ଦିନ ହେଲାଣି ହେଉ ନଥିଲା ଏତେ ବର୍ଷା ହେଲା ଯେ ଯାହା ହଉ ଟିକେ ଶାନ୍ତି ଲାଗୁଥିଲା ଥଣ୍ଡା ପୁଣି ଆଜି ସକାଳୁ ପୁରା ବହୁତ ଖରା କରୁଥିଲା ଏବେ ତ ପୁଣି ହେଲାଣି ବର୍ଷା।
ବର୍ଷା ତ ତାପରେ ଖରା ଦିନିଆ ବର୍ଷା ସେମିତି ଉଠେଇବ ଯଦି ହେଲା ହେଲା ଯଦି ନହେଲା ନାହିଁ ଏମିତି ଖାଲି କାଉଳେଇକି ରଖିଥିବ ଏମିତି ଖାଲି ଲୋକ ଗୁଡାକୁ ଖାଲି ଡରେଇବ।
ହଁ ଆଉ ଖରା ଯେ ବର୍ଷା କଣ କିଛି ସାଙ୍ଗେ ସାଙ୍ଗେ ପଳେଇବ କିନ୍ତୁ ଘଡଘଡି ଚଡଚଡି ପବନ ବହେ ଆ ପଡେ ଖରା ଦିନିଆ।
ହଁ ପରା। ଏଟା ବେଶୀ ବର୍ଷା ହେଲା କିଛି ନାହିଁ ଏ ଯଉ ବେଶୀ ପବନ ବିଜୁଳି ଘଡ଼ଘଡ଼ି ଏଇଟାକୁ ଡର ଲାଗେ।
ଏଇଟା ଡର ଲାଗେ ମୋତେ ବି ଭାରି ଡର ଲାଗେ ଘଡ଼ଘଡ଼ି ଚଡଚଡ଼ି
ହୁଁ।
ସେଠୁ ଏତେ ମାନେ ଦିନ ଦିନ ପାଇଁ
ହଁ ତମେ ତାହେଲେ ଆଉ ହଉ ତାହେଲେ ଆଉ ମୁଁ ରଖୁଛି ଆଉ ପଛରେ ଟିକେ ଆଉ ପଛରେ କେତେବେଳେ କଲ କରିମି ଆଉ।